ଆ ସୁଭ ତ। ହୋଉ ଇଏ ପୁଶି କୋହୁଥିଲା ଯେ
ହଁ?
ଓ କୋହୁଥୁଲା ତାର ହେମତି ଠିକ ଅଛି କି ନାଇଁ ମୁଁ ମୁଁ କାଇଁ ଜାଣିନି?
ହଁ ପା ମୋର ତ ଭରସା ପାଉନି ତା ଉପରେ।
ଆମେ ଏଠି ତୁ ମୁଁ ଦୁଇ ଆଉ ଇଏଁ ଆଁ
ତମେ ମୁଁ
ହଁ ଦୁଇ ଦିନେସ ତିନି
ହଁ।
ପ ଚାରି।
ହଁ ଓମ୍ ଭାଇ ଚାରି ଓମ୍ ଭାଇ ଯିବ ବୋଲି କହିଲା ଯିବ ବୋଲି କୋହୁଚି ଏଇନା ତଳେ ମନା କରିବନି ତ ଆଉ?
ନାଇଁ ସେ ହଁ ପରା ମୁଁ ତାକୁ ଦଶଟା ଏଗାରଟା ସେ ଆମେ ତବେ ଯିବା ତଟାରୁ ତସି କଲ୍ କରିଦେବିନି କି?
ଆଉ କଲ କରିକି ପଚାରିଦବା ଯଦି ହଁ କରିବ ବୋଲି କରିବ ନହେଲେ ଆଉ ଜଣଙ୍କୁ କାହାକୁ ବୁଝିବା ଆଉ? ସିପୁନୁ ଭାଇ କୋଉଠି ପଡିଆ ଭିତରେ ଅଛି ପୁରା ସ୍କୁଲ ଭିତରେ
କିଏ ପୁସି ନାଇଁନରେ ଥିବ ଆ ଗ୍ ଲା ବା ମୁଁ ପୋଷି ଗଲୁ ଘରକୁ ଗଲା କରିକି ଆଣିଲୁ ପଇସା ଆଣିଲୁ।
ଓହୋ।
ହୁଁ।
ଆଉ ଏବେ କିଏ କି ଯିବା ଏବେ ଏବେ ଏବେ କେତେ ଜଣ ଜାଣିକି ହିଁଉଛନ୍ତି?
ଆ ତୁ ମୁଁ ଦୁଇ ଦିନେଶ ତିନି ଓମ ଚାରି।
ହୁଁ ।
ଆଉ ଶୁଭମ ପାଞ୍ଚେ ଆ ଚ ଛଅ ଇଏ ମାଧ୍ୟା ସାତେ
ମାଧ୍ୟା ଯିବନି ମନା କରୁଥିଲା।
ତତେ କୋହୁଥିଲା ଯିବୁନୁ ବୋଲି ହେଇଦିନ କାଲି? ଆଉ ନହେଲେ ଏଇ ଭୁବନବ ନହେଲେ
ହଁ ସେ ଯିବ ବୋଲେ ଭଲ କଥା।
ବୁବୁନାକୁ ନହେଲେ କହିଦବା ଆଉ କିଏ ଅଛି ଯଦି କାହାକୁ ଟିକେ କହିଦବା ଆଉ ପୁସି କୋହୁଚି ଯିବ ବୋଲି।
ସେ ଯିବ ବୋଲି କୋହୁଚି ଯେ ହଁ ସେ ଯି ବାଦଲ ହଁ ମୋ ଅଜା କୋହୁଥିଲେ ବାଦଲକୁ କହିବାକୁ।
ହଁ ଆ ଭଲ ତ ହେଇଗଲ ତ ଆମେ ଏବେ ଆଠ ଜଣ ଆଠ ଜଣ ହେଇଗଲେ କଣଗଲେ ତାର ହ ବ ଯଦି ଦଦଲୁକୁ ନହେଲେ ଡାକିଦବା। ଦଦୁଲୁକୁ ଡାକିଦେଲେ ସେ ଖ ଟା ବାଣ୍ଟିବ ନହେଲେ ସାଧା ସାଧା ଡ଼ାଲି ଅଛି ଯ
ହଁ ଯେ ସେ ଚାଲିକି ଯିବାଟା ହୋଉଚି।
ଆରେ କଣ ଚାଲି ଚାଲି ଯିବ କି? ଦିନେଶ ଦିନ ତୋ ଜେଜେବାପା ହେଇଦିନ ପା କୋହୁଥିଲେ ଦିନେଶ ଅ ଏଇ ଦିନେସ ଗାଡିରେ ସ୍କୁଟିରେ ହବ ଶହେ ଟଙ୍କା ପକ୍କା ଶହେ ଟଙ୍କାର ତେଲ ପକା ହବ।
ହଁ ଦିନେଶ ଗାଡିରେ ଦିନେଶ ଗାଡିରେ ଶହେ ଟଙ୍କାେ ପକେଇ ଦେଲେ ଦିଇ ଥର ଯିବା ଆସିବା କରିଦେଲେ ହେଇଯିବ ଆଉ।
ହଁ ଦିଇଥର ଯିବା ଆସିବା ହେ ଦିଇ ଥର କଅ ତିନି ଥର ଚାରି ଥର ଆମେ ତ ତୋର ମୋର ତ ଚା ଚାଲି ଚାଲି ପଳେଇବା। ଇଏ କାଲୁକୁ ହଁ ଉଁ ଏଁ କାଳୁକୁ ବାଦଲ କେମିତି ଗୋଟେ ପ ପଳେଇବେ ପାଇଁ ଦିଇ ଜଣ। ଆଉ ଖାଲି କହିବା ଇଏ ହଁ ଇଏ ଦିନେଶ ଶୁଭମ ଓ ଓମ
ହଁ ତାଙ୍କ ତିନି ପଳେଇବେ ଆଉ
ସୁୁଭ ବୋଲି କିଏ?
ଓ ହଁ ଇଏ ତାଙ୍କ ଇଏ ଶୁଭମ ହେରିକା ପଳେଇବେ।
କୁଉଥିରେ କି ଯିବେ ତାଙ୍କେ?
କୁଥିରେ ଯିବ କି ତମେ ମାନେ ଅଖି ଦଦା ବାଇକ୍ ରେ କହୁଛନ୍ତି ଯିବେ ହେରି ତାଙ୍କେ ତିନ୍
ଏ ତାଙ୍କ ବାଇକ୍ ରେ ସିଏ ଦେଲେ ତ ପୁଣି ତିନି ଜଣ ପଳେଇବ। ସେ ବୁ ବାଇକ ପୁଣି ଦେଲେ ତ ପୁଣି ତିନି ଜଣ ପଳେଇବ ସିଏ ତ ରହୁନାହାନ୍ତି ସେଇ ଟାଇମକୁ।
ସେ ତ କହୁଛି ଆଣିବ ବୋଲି କାଳୁ କହୁଛି ଆଣିବ ବୋଲି କାଳୁ
ଧଳା ଆଣିବ ବୋଲି ତ ଭଲ କଥା ପଳେଇବ।
ହଁ ଆଉ ଆମେ ଏଇଠି କି ନା ହେଁ ଦିନେଶ ଆଉ ଇଏ ବୁବୁନା ହେକା ବୁବୁ ବୁବୁନାର ନମ୍ବର ଟା ନାଇଁ ବା ବୁବୁନା ସେ ହଁ କରିକି କଣ କରିବ?
ହଁ ମ ସାତ ଜଣ ହେଲେ ବି ଡି ଡେରେ ମ ଆମର
ହଁ ସାତ ଆମେ ଆମେ ନହେଲେ ତ ଯଉ ପୋ କହିବା ଯେ କହିବା ହେଇ ନଅ ଜଣର ପ ପୋପ ପୋକ ସହିତ ଆମେ ଆମ ଆମର ଯେମିତି କରିବା କଥା କରିଦବୁ ଆମର ବାଗିକି ହଁ। ଆମେ ଆମର ହାଣ୍ଡେଲ କରିବା ଅସୁବିଧା ହେଲେ କହିବ?
ନହେଲେ ଖଟା ଟା ଏକାଥରେ ଗୋଟାଥି ରଖିଦବା।
ହଁ ଖଟା ତ ଗୋଟା ଥି ରଖା ହବ ଏଇପଟେ ଏ ଭାତ ଡାଲି ମାନେ ହେଇପଟୁ ଏଇପଟେ ଗୋଟେ ଷ୍ଟଲ୍ ଏଇପଟେ ଗୋଟେ ଷ୍ଟଲ୍ ହବ।
ଦିଇଟା ଷ୍ଟଲ୍ ପକେଇ ଦବା। ଦିଟା ଷ୍ଟଲ୍ ପକେଇବା ମଝିରେ ଖଟା ରହିବ ହେଲା ଇଏ ହେଲା ସିଏ କେତେ ସେ ତିନି ଏ ତିନି ମଝିରେ ଜଣେ ସାତେ।
ସା ସାତ ଜଣ ହେଲା ପୁରା କଂପ୍ଲିଟ୍।
କମ୍ପ୍ଲିଟ ହେଇଗଲା ଆଉ କଣ?
ଆଉ ସାତେ ଆଉ ସାଧା ରହିଲେ ଜଣେ ଆଠେ। ଆଉ ଜଣେ ଖାଲି ଆଣିକି ବଡ ହେବ ପାର୍ଶ ଲଗା ଦବ ହଁ ଯାଉ ହେଲା ଆଉ ଜଣେ ଇଏ ଆଉ ଗୋଟେ
ଇଏ ମଜା ଆଉ ଏଇ ଯୋଉ ଯୋଉ ବେଳା
ବେଡା ହଁ ତ ଏତେ କରିବେ ଆଉ ବଢାପଢି କରିଦେବେ ଆଉ।
ପରେ ତାପରେ ହବ ଆଉ।
ହଁ।
ଓ ହଉ ତାପରେ ସେ ପଇସା ଦେଲା ପରେ ଯାଇକି ଭୋଜି ଭାତ କରିବା ଆଉ।
କେବେ ଦେବେ କେବେ ଦେବେ ପଚାରିଲୁନି ନା ଯୋଉଦିନ ଅ କାମ ସରିବ।
ସିଏ ଦିନେ ଛାଡିକି ଦେବେ ନା ଆଉ ତାଙ୍କୁ ପଇସା ଯୋଉ ଦିନ ଦେବେ ଯାଇକି ଆମକୁ ସେଦିନ ମିଳିବ ନା ଆଉ। ଯାହେଲେ ବି ଦିନଟେ ଦି ଦିନ ଲାଗିବ ପଇସା ସିଏ ଦେବେ। ହିସାବ କରିବି ତ ପୁଣି ଅଜା ଗଲେ ହିସାବ କରି ପୁଣି ଦେବେ।
ହିସାବ ବଲେ ଏ ଯଦି ଆମକୁ ଯଦି ସୁନିଲ ଭାଇ ଯଦି ଦି ଅନ୍ତା ଟା ପଇସା ଫାଷ୍ଟ ଦିନ ତିନି ଜାଗାରେ
ନାଇଁ ସେ ଦେଖିଛି ବା। ସେଇଠି ଠିଆ ହେଇଥିଲା ସେ ସାଇଡରେ। ମଝି ଦିନ ଛଅ
ବ ଛଅ ଜାଗାରେ ସାତେ ପକେଇଦବା।
ହ ସାତ ପକେଇଦେଲେ ବଢିଆ ହନ୍ତା ମଜା ପ ଏକ୍ସଟ୍ରା ଦେବେ ବୋଲି ଯେ
ଏକ୍ସଟ୍ରା ଦେବେ ବଲେ
ମାନେ ହେଇ ଆମକୁ ଶହେ ଶହେ ଟଙ୍କା ଅଧିକ ଦେବେ ମତେ ଲାଗୁଛି।
ଯିବା ହେଇଟା ଟିକେ ଅଧିକ ଦେବେ।
ହୁଁ।
କାଲି ଯୋଉ ଯିବା ଆମେ ଆଗୁଆ ଯୋଉ ଯିବା।
ହଁ ଦେଖ କେତେ କଣ ଦଉଛନ୍ତି ହଁମ ଏମିତିରେ ବି ହଜାର ଟଙ୍କା ଆମର ହେଇଯିବ।
ହଁ ହଜାର ଟଙ୍କା ହେଇଗଲେ ଢ଼େର ହବ।
ହଜାର ଟଙ୍କା ହେଲେ ଢ଼େର ମ ଘରକୁ ଦେଇଦେଇକି ସାତଶହ ଟଙ୍କା ତିନିଶହ ଟଙ୍କା ଖର୍ଚ୍ଚ କଲେ ବି କିଏ କାହାର।
ମୋ ରିଚାର୍ଜ କରିଦେବି ଆଉ ଭାବୁଚି ଗୋଟେ ଗଞ୍ଜା ଗଞ୍ଜାଟେ ଏ ମିଟନ କହିଛି ବୁଝିବ ବୋଲି ମିଲଣ ବୁଝିଲାଡୁ ଗୋଟେ ଗଞ୍ଜା ଟେ ଆଣିବି। ବଜାରେ ଗଞ୍ଜାଟା ପାଞ୍ଚଶହ ଟଙ୍କାରେ ଆଣିକି କେତେ ମାଛ ଖଣ୍ଡେ ରଖିଦେବି। ହଜା।
ତାପରେ ଆ ହଜାରେ ଟଙ୍କା ଟାରେ ବି
ହୁଁ ପାଁ
ଆମେ ପ ଆମେ କଣ କଣଟା କହିଲ ରବିବାରେ ହାଟକୁ ଗଲେ ବଢିଆ ହନ୍ତା। ଦଶପଲା ହାଟକୁ। ଦଶପଲ୍ଲାରେ ହଁ ମୁଁ ଦେଖିଛି। ସେଇଠି ଗଲେ ସେଇଠି ସବୁପକାର କୁକୁଡ଼ା। ସବୁ ପ୍ରକାର କୁକୁଡ଼ା ମାନେ ବନରାଜ ବ୍ରଏଲରଠୁ ଧରିକି ସବୁଆଡ଼େ ଛେଳି ମେଣ୍ଢି ଗାଈ ଗାଈ ଛାଡିକି ଖୁରା ନୁହଁ ଅଧିକ ନୁହଁ ଅତିବେଶୀରେ ଆ ପାଞ୍ଚଶହ ଛଅଶହ ଟଙ୍କା କହିବେ ବେଶୀ କହିବେନି।
ଆଉ ଏଇଠିିନ ତ ସେ ମିଲନ ଏଇଟା ତ ମିଲନ କହୁଛି ପାଁଶହ ଏତେ କରିଦବ ବୋଲି।
ଆଉ ସିଏ ଯଦି ସିଏ ଯଦି ଆଣିବ ବଲେ ଭଲ କଥା ନହେଲେ ଆମେ ଯିବା।
ମୁନା ମତେ ଆଜି କଣ କହୁଥିଲା କହିଲୁ ମୁନା କ ଯେ ନା ଆଉ ମତେ କଲ କରିଥିଲା ସକାଳେ କଲ ଉଠେଇି ତରେ ତୁ ଏ ଗଲୁ ଭାରି
ହୁଁ ହଁ ମତେ ନାଇଁ ଫାଷ୍ଟ ଫାଷ୍ଟ ମତେ କଲ କଲା। କହିଲେ ଆଉ କେମିତି ଭାଇ କହୁଥିଲେ ନବବୋଲି ଗଞ୍ଜା। ମୁଁ କହିଲି ହଁ ଯେ ମୁଁ କିମତି ଜାଣିଲି ତାକୁ ଫୋନ କରି ପଚାରେ ତାପରେ ସେଠୁ ସେ ତମକୁ ଲଗେଇଛି ଆଉ।
ଆଉ ଇଏ ଟା ଟାଇମ୍ ଟା ଦେଖି ଦେଖିଲୁ ଦେଖି କେତେ ସମୟ ହେଲା।
ଟାଇମଟା ସାତ ମିନିଟ ହେଇଚି।
ସାତ ମିନିଟି ହେଇଚି।
ସାତମିନିଟ ଚାଳିଶ ସେକେଣ୍ଡ।
ଓହଉ ଦଶଟ ମିନିଟ୍ ହେଲେ କହିବୁ ଆଉ।
ସମାନେ ଦଶ ମିନିଟ ରଖିବି।
ହଁ ଦଶ ମିନିଟେ ପାଞ୍ଚ କି ଛଅ ସେକେଣ୍ଡ ଖଣ୍ଡେ ହବ ଆଉ। ଇଏ ମତେ ମ ମତେ କଲ୍ କରିକି କହିଲା ଆ ଆ କହିଲା ଆଉ ତୁ ଆ ଆ ଆ ତୁ ଯେତିକି ଯାହା କରିବା କଥା କରିଦବୁ ଏଇ ତୁ ମତେ ଗୋଟେ ପେଣ୍ଠିଟ ଦେଇଦବୁ ଆମ ଗଞ୍ଜା ଟା ନେଇଯିବୁ ଆଉ ଯେତିକି ଯାହା ପଇସା ଦବା କଥା ମତେ ଦବୁ ଆଉ ଆଉ ତିନିଶହ ଚାରିଶହ ଟଙ୍କା ଦେଇ ଦେଇଦବୁ। ଓଃ। ଆଉ ଆଉ ତାହେଲେ କଣ ଲାଭମ ମାନେ ତୋଠୁ ଗଞ୍ଜା ଟା ଆଣିବି ତୋତେ ପେ ଠି ଟେ ଦେବି ପୁଣି ଦୁଇଶହ ତିନିଶହ ଟଙ୍କା ଦେବି ପୁଣି ମୁଁ ଯେତେବେଳେ ଆଉ ଗୋଟେ ପେଣ୍ଠିଟା ଆଣିବି ବି ଆହୁରି ପୁଣି ପଇସା ମୋ ହାତରୁ ଯିବ ଆଉ।
ଏ କଣ ବୁଝିବ ଯିବ ଆମକୁ।
ମୋ ମୁଁ ତତକୁ ମନାକରି ଦେଲି ମୁଁ କହିଲ ନା
ମତେ ପଚାରିଲା ମତେ ପଚାରିଲା। ମତେ ପଚାରିଲା କେଡେ କେଡେ ପେଣ୍ଠିକି? ମୁଁ କହିଲି ପେଣ୍ଠି ପେଣ୍ଠି ବଡ ବଡ଼ ପେଣ୍ଠି ରେ ହେଇଗଲାଣି ତିନି ତିନି ବର୍ଷ। ଖଣ୍ଡେ ହେଇଯିବଣି। କହିଲା ହ ହଉଉ ମୁଁ ପଚାରିବି ତା ଫୋନ କରିକି ଏମିତି କହିଲା।
ହଁ ମତେ କହଲା ମୁଁ କହଲା ଆଉ ଏମତି କରିକି ମୁଁ କହିଲି ଆରେ ନାଇଁରେ ମୁଁ ତ ମୋର କଣ ଅଣ୍ଡା ଦଉସନ୍ତି। ଆଉ ମୁଁ ମତେ ମିଲନ କହିଛି ମିଲନ ଆଜି ସକାଳେ ପାଞ୍ଚଟା ଅଣ୍ଡା ଦେଲି। ପିଲା ଗ ଆଉ ଗଞ୍ଜା ମୁଁ ଏଟା କରିଦେବି ବୁଝିଦେବି ଗୋଟେ ଆଉ ପା
ନାଇଁ ମ ସେଇଟା ସେଇଟା ଥାଆନ୍ତୁ ସେଇଟା ଦବାନି ବନ୍ଦ ସେଲା ମଲା ପର୍ଯ୍ୟନ୍ତ ହେନ୍ତି ଥାନ୍ତୁ।
ହେଇରା ହେଇରାବ ତ ମୁଁ ତ ଦେବିନି।
ସେଟା କେତେ କଷ୍ଟରେ ପୁଣି ବଞ୍ଚେଇଛେ ଜାଣିଛ ନା। କେତେ କଷ୍ଟରେ ବଞ୍ଚା ହେଇଛି ହେରା ପୁଣି ନା।
ଆଉ ତା ପୁରା ତା ଡେଣା ଡେଣା ଗୋଡ ଆଉ ଗୋଟାକର।।
ତାକୁ କୁଚା ନୁଚା କୁଚା ନୁଚା କରିକି ନାହିଁଦେଲା ପୁରା ଏକାଥରେ ଆଉ।
ତାଙ୍କ ବ୍ଲଡ଼ ତାଙ୍କୁ କା
ଶୁଭମ ଭାଇ ଶୁଭମ ଭାଇ ବା ଦେଲା ଟେକା ମାରିଦେଲା ଯେ ଦିଟା ହେଥରୁ ପଡିଗଲେ। ଆଉ ଗୋଟେ ମୁଁ ଯାଇକି ଧରିି ପକେଇଲି। ତିନିଟା ଧରି ପକେଇଲେ ତାପରେ ସେଠୁ ବ୍ୟାଗ ଭିତରେ ପୁରେଇଲି ତାକୁ ଧରିକି ପଳେଇ ଆସିଛି ତ ତମ ଘର ଟିକି ଆଉ।
ଶୁଭମ ମତେ ଏମିତି କହୁନଥିଲା କି କଇଲା ଆଉ ଏଇ କୁକୁଡାରେ ନେ ରଖେ ଆଉ ତା ବାଦ ଆଉ କିଲେ କିଲେ ଚିକେନ ଦବୁ ପୁଣି ବର ନ ହେଲେ ଆଉ ମୁଁ ହେତିକ ଖାଇଦେବି ଏ ପରା। ଏ ହେଇ କୁଆ କୁକୁଡ଼ା ବ ବ ବହେ ହେ ଖାଇଦବୁ। ମାନେ ମୁଁ ଏତେ ସମୟ ରଖିବି ତାହେଲେ ମୋର କଣ ଲାଭ ମୁଁ ଜାଣିପାରୁନି।
ଦଶ ସେକଣ୍ଡ ଦଶ ମିନିଟ୍ ହେଇଗଲା କାଟିଦେବି?
ଦଶ ମିନିଟ କେତେ ସେକେଣ୍ଡ ହେଇଛି?
ହ
ଦଶ ମିନିଟ କେତେ ସେକେଣ୍ଡ ହେଇଛି?